ହ୍ୟାଲୋ।
ହ୍ୟାଲୋ କଣ କରୁଚ ହଁ ହାଲୋ କଣ କରୁଚ?
ହଁ କୁହ।
କଣ କରୁଚ?
କଣ ତମ କଥା ଶୁବୁନି କିଛି।
କଣ କରୁଚ?
ଏଇଟି ବସିଚି ଆଉ।
କଣ ଖାଇଲ?
କଣ କଉଚ?
ମୁଁ କହିଲି କଣ ଖାଇଲ?
ଭାତ ମଟନ୍ କରି।
ଓହୋ ଆଜି କଣ ମଟନ୍ ହେଇଥିଲା।
ହଁ ପା।
ଆରେ ବା କୋ ମଟନ୍ କଷା ନାଁ ତରକାରୀ?
କଷା ଏକଷା ନୁହଁ ତରକାରୀ।
ଓହୋ ଆଉ ଘରେ ସମସ୍ତେ ଖାଇସାରି ଲେଣି ତାହେଲେ?
ହୁଁ ହୁଁ।
ଆଉ ଆଜି କେମିତି କଣ ତମେ ନିଜ ରୋଷେଇ କରୁଥିଲ ବୋଧେ?
ହଁ ହଁ।
କେମିତି କଣ ରୋଷେଇ କରୁଥିଲ ଅଜିଟିକେ କହିଲ। ହ।
ମଟନ କୁ ଯଉ ହେଲା କଣ ସେ ଟା କୁହଁନ୍ତି
ଶୁବୁନି?
ହାଲୋ।
ହଁ କୁହ?
ହୁଁ ପିଆଜ ରସୁଣ ଅଦା
ପିଆଜ ରସୁଣ ଅଦା ପେଷ୍ଟଟେ ହେଲା?
ନା ପେଷ୍ଟ ନହିଁ ପିଆଜ ଟା ସେମିତି କଟା ହେଇକି ରହିବ।
ହଁ।
ତାପରେ ଅଦା ରସୁଣ ପେଷ୍ଟ ହେଇଯିବ ମ। ମଟନକୁ ଭଲସେ ଧୋଇଦେବ। ତାକୁ ଭଲ ମାନେ ଉ ପିସ୍ କରି କାଟିଦବ ଛୋଟ ଛୋଟ କରିକି। ତାକି ସିଝି ଯିବ ଭଲସେ।
ହ।
ତାପରେ ସେଥିରେ ଟିକେ ତେଲ ଆଉ ଲଙ୍କାଗୁଣ୍ଡ ଆଉ ହଳଦୀ ଆଉ ସେ ଟିକେ ବାଟଣ ଟିକେ ଯୋଉ ପିଆଜ ସରି ପିଆଜ ନୁହ ତ ସେଟା କଣ। ଅଦା ରସୁଣ ପେଷ୍ଟ ଟିକେ ଗୋଳେଇକି ରଖିଦବ କିଛି ସମୟ ହେଲା। ତାପରେ କି ସମମୟ ରଖିସାରିଲା ପରେ ଗୋଟେ କିଛି ସମୟ ରଖି ସାରିଲା ପରେ ଗୋଟେ ଜାଗା ନବ ଜାଗାରେ ସେଥିରେ ସୋରିଷ ତେଲ ପକେଇବ ହେଲା।
ଟେଷ୍ଟ ଟିକେ ଭଲ ଆସିବା ପାଇଁ ତ ଗୋ ଗୋଟେ ଜାଗାରେ ସୋରିଷ ତେଲ ନବ ଅ ତାପରେ ଏ ତେଲ ତାତିଲେ ଗୋଟା ମସଲା ଡାଲଚିନି ଗୋଟା ମସଲା ଗୁଜୁରାତି ହୁଁ ସେଟା ନବ ପକେଇଦବ ତାପରେ ହଁ ପିଆଜ କୁ ଭାଜିବ
ହୁଁ
ପିଆଜ ଟା ଭଲସେ ଭାଜି ହେଇଗଲା ପରେ ଅଦା ରସୁଣ ପେଷ୍ଟ ପକେଇବ ତାପରେ ତାକୁ କିଛି ସମୟ କଷିବ ସେଟା କଷିଲା ପରେ ସ୍ଵାଦ ଅନୁସାରେ ଲୁଣ ଆଉ ହଳଦୀ ଦୀ ଲଙ୍କା ପାଉଡ଼ର କାଶ୍ମୀମିରୀ ଲଙ୍କା ଚିଲ୍ଲି ତାପରେ ଧଣିଆ ଜିରା ଗୁଣ୍ଡ
ମସଲା ସବୁ ପଡିବ?
ହଁ ଗୁଣ୍ଡ ମସଲା ସବୁ ପଡିବ ଆଉ ମଟନ ମସଲା ପଡିବ ତାପରେ ଆ ତାକୁ ପୁରା ମସଲା ଟା ଯେମିତି ଜରି ହେଲା ଭଳିଆ କସିବ ମସଲା ଟା ଭଲସେ ପୁରା କଷି ହେଇଯିବ ଜେତବେଳେ ହଁ। ତ ମସଲା ଟା ଭଲସେ କଷେଇଗଲା ପରେ ସେ ଯୋଉ ତେଲ ବାହାରିଲା ପରେ ମଟନ ଟାକୁ ଆମେ ସେ ସତବେଳେ ପକେଇବା
ଏ ହେ ଏପଟେ ଆମେ ଗୋଟେ ଜାଗାରେ ଆଳୁ ଭାଜିକି ରଖିଥିବା। ହେଲା ଯଦି ଆଳୁ ତ ସବୁଥିରେ ପଡେ ନା କମନ୍।
ତାପରେ ମଟନ୍ ପକେଇବା ମଟନ୍ ପକେଇକି ତାକୁ କଷିବା କଷିବା ଆଉ। କଷିବା ପୁଣି ଘୋଡେଇବା କଷିବା ତାକେ ସିଜିବା ପାଇଁ। କିଛି ଲୋକ ପ୍ରେସର୍ ମାରି ଦିଅନ୍ତି।
ଆଉ କିଛି ଲୋକ ଏମତି କଷି କଷି କରନ୍ତି। ପ୍ରେସର ଟା ମାରିଲେ ଟିକେ ମଟନ୍ ଟା ଉଁ, ଜଲଦି ସିଜିଯିବ। ବାକି ଏ ଟେଷ୍ଟ ଏତେ ଲାଗିବନି।
ଏମିତି କଷି କଷି ଗଲେ ଟେଷ୍ଟ ଟା ଫୁଟିକି ବାହାରିବ।
ଆଚ୍ଛା।
ତାପରେ ଏପଟେ ଗରମ ପାଣି ରଖିଦେଇଥିବ। ଏମିତି କଷୁଥିବ ଗୋଡଉଥିବ। କଷୁଥିବ ଘୋଡଉଥିବ।
ତାପରେ।
ତାପରେ ଡା ଏତେରେ ହଁ କଣ କହୁଚ?
ତାପରେ ରୋଷେଇ ସରିଯିବ?
ନାଇଁ ନାଇଁ କଷୁଥିବ ଘୋଡଉଥିବ। ତାପରେ ମାନେ ସିଜିଗଲା ପରେ ଆ, ଥଣ୍ଡା ପାଣି ଦିଆହବନି ତାକି ପାଣିଚିଆ ଲାଗିବ। ଗରମ ପାଣି ରଖିଥିବ। ହଁ ତାପରେ ମସ ଯୋଉ ମଟନ୍ ଟା ଫିଫ୍ଟି ପରସେଣ୍ଟ ହେଇଗଲା ପରେ। ମାନେ କଷା ଟା ଇଏ ହେଇଗଲା ପରେ ଏଥିରେ ଆଳଟା ଆଡ୍ କରିଦବ ହେଲା। ଆଳୁ ସିଜିବ ନା ତାପରେ ଆଳୁଟା ପକେଇ ଦେଇକିରି ପୁଣି ଟିକେ କଷିବ। ଆଳୁଟା ବି ଆଳି ଧିଅରେ ବି ମସଲା ଆଉ ଲୁଣ ପଶିବା ଦରକାର ନା। ତ କଷି ହେଇଗଲା ପରେ ଗରମ ପାଣି ଆଡ୍ କରିକିରି ଘୋଡେଇ ଦବ। ତାକୁ ଦଶ ପନ୍ଦର ମିନିଟ୍ ଛାଡିଦବ। ଛାଡିଲା ପରେ ଫୁଟି ଆସିଲା ପରେ ଦେଖିବ ତୋମର କେତେ ଦରକାର ମାନେ ଝୋଳ ରହିବା ପାଇଁ?
ହୁଁ, ହୁଁ।
ତାପରେ ହେଇଗଲା ପରେ ଫୁଟି ଆସିଲା ପନ୍ଦର ମିନିଟ୍ ଛାଡିଲା ପରେ ସେଥିରେ ଗରମ ମସଲା ଡାଲଚିନି ଗୁଣ୍ଡ ପକେଇ ଆଉ ଧଣିଆ ପତ୍ର ପକେଇ ପୁରା ଗାର୍ନିସିଂ କରିକିରି ରେଡ଼ି ଆଉ।
ଆଜି ତାହେଲେ ସେମ, ଆଜି ତାହେଲେ ତୋମର ସେମିତି ହେଇଥିଲା?
ହଁ ସେମିତି ହିଁ ହେଇଥିଲା।
ହୁଁ, ହୁଁ।
ହଁ, ହଁ।
ଆଉ ତା ସାନ କଣ?
ତୋମେ ଯୋଉ କାଲି କହିନଥିଲ କି ବାଇଗଣ ବଡା ସେ ତା ଦାଢରେ କରଥିଲୁ ବାଇଗଣ ବଡା। ହୁଁ, ହୁଁ, ଆଉ ମୁଁ ଯେତିକି ତୁମକୁ ରେସିଭ୍ କହିଲାଣି ତୋମେ ଏ ରେସିଭ୍ କହିଲଣି। ତୋମେ କେତେଟା ଟ୍ରାଏ କଲଣି ନା କରିନ?
ନା ମଟନ୍ ଟା ଏଇ ରବବାର ଦିନ କରିବି ଆଜି ଯୋଉ ରେସିପ୍ ଟା କହିଲ ରବବାର ଦିନ କରିବୁ।
ଓହୋ।
ଆଉ।
କିନ୍ତୁ ତୋମେ ସହଜ ଏଇଟା କହିଥିଲ ନା ଯୋଉ ବାଇଗଣ ପୋଡ଼ାଟାତ ମୋତେ ଲାଗିଲା ସହଜ ହେଇଯିବ ବୋଲି ମୁଁ ପ କି ଯେ ମାନେ ସଖାଳ ଟାଇମ୍ ଯୋଉ କରିଥିଲେ ପଖାଳ ଖାଇବା ପାଇଁ।
ହଁ।
ତ ପଖାଳରେ ଆଉ କିଛି ଦରକାର ପଡିଲାନି ଆଉ। ବେଲାଏ ଖାଇିଦେଲି ସେ ବାଇଗଣ ଦ-ଚକଟାରେ।
ଯାହା ହଉ ବଢ଼ିଆ ହେଲା ଆଉ ତାହେଲେ ମଟନ୍ ତ ବେଶୀ ଖାଇ ଖାଇ ନଥିବ।
ନା ବା ସେ ଖାଇ ହେଲାନି ସେଇରା ପଛରେ ଖାଇଥିଲେ ହେଇଥାନ୍ତା ରେସିପି ଟା ପରେ କେବେ କରିଥିଲେ ହେଇଥାନ୍ତା ଆଜି କାଇଁ ଇଚ୍ଛା ହେଲା। କରିଦେଲେ ବେଲାଏ ଖାଇଦେଲି ଆଉ।
ଓ ହୋ ଆଉ ପଢ଼ାପଢ଼ି?
ହଁ ପଢ଼ାପଢ଼ି ଆଜି ମଟନ୍ ତ ଆସିଥିଲା ନା ବ୍ୟସ୍ତ ରହିଗଲି କାମରେ। ତିନି ଚାରି ଘଣ୍ଟା ପଢ଼ିଛି ଆଉ।
ଯାହା ହଉ ବଢ଼ିଆ କଥା ତାହେଲେ ଆଉ।
ହୁଁ ରାତି ଚାରିଟା ରୁ ଉଠିକିରି ଦି ଘଣ୍ଟା ପଢି଼
ଓ ହୋ ଚାରିଟା ରୁ ଛଅଟା ପଢି଼ଲ। ତାପରେ? ହ୍ୟାଲୋ। ଆଉ ଖରା ହଉଛି ନା ବର୍ଷା ହଉଛି ତମ ଆଡ଼େ?
ଟିକେ ଯୋଉ ରଜ ପାଗ ଦେଇଛି।
ମାନେ ବର୍ଷା ହଉଛି
ନାଇଁ ନାଇଁ ଖରା ହେଇନି କି ବର୍ଷା ହଉନି ଟିକେ କୋହଲା ପାଗ ଦେଇଛି ମେଘୁଆ ମେଘୁଆ।
ଯାହା ହଉ ବଢ଼ିଆ ତାହେଲେ ଆଉ।
କାହିଁ ତମ ଆଡ଼େ ଖରା ନା ବର୍ଷା ବର୍ଷୁଛି?
ବର୍ଷା ଉଠେଇଥିଲା ଯେ କିନ୍ତୁ ଏବେ ପୁଣି ଖରା ହଉଛି।
ଓ ହୋ ହୋ।
ଆମର ବା ଏଠି ଯୋଉ ଖେଳ ହୁଏନି ଟୁର୍ଣ୍ଣାମେଣ୍ଟ୍ ଖେଳ ଖେଳ।
ହଁ।
ଖେଳ ଚାଲିଛି ଖେଳ ଚାଲିଛି ବର୍ଷା ହେଲେ ହଇରାଣ ହେବେ ପିଲା ବିଚାରା। ଖେଳ ବନ୍ଦ ହେଇଯିବ।
କାଦୁଅରେ ଖେଳିବେ।
କାଦୁଅ ରେ କଣ ଫୁଟବଲ୍ ହେଇଗଲା କ୍ରିକେଟ ଖାଲି ଖେଳି ହବନା ଆଉ।
କ୍ରିକେଟ୍ କଣ କାଦୁଅରେ ଖେଳିହବନି?
ନାଁ।
ବଢ଼ିଆ ହବ ନା।
ନା ହବନି।
ଆମ ଏପଟେ ଗାଁ ଆଡ଼େ କିନ୍ତୁ ଖେଳନ୍ତି କା ଯେତେ କାଦୁଅ ସେତେ ଖେଳ ବଢ଼ିଆ ମଜା ଲାଗେ।
ସିଏ ତାହେଲେ ଖେଳାଳି ନୁହଁ ତମ ଗାଁରେ।
ହୁଁ ଖେଳାଳି ନୁହଁ ଯୋଉମାନେ କାଦୁଏ ବାଲି ସେ ପଙ୍କ ଏଥିରେ ଖେଳି ପାରୁଥିବେ ସେମାନେ ଅସ ଭଲ ଖେଳାଳି ତମେ ଜାଣିନ ଆଉ।
କ୍ରିକେଟ୍ ତମେ ଦେଖ ତୁମର କୋଉ ଟିମ୍ ଭଲ ଲାଗେ?
ମତେ କୋଉ ଟିମ୍ ଭଲ ଲାଗେନି ମୁଁ ଖେଳ ଦେଖେ ନାହିଁ।
ଓ ହୋ ତମେ ଖେଳ ଦେଖନି କାହିଁକି ଭଲ ଲାଗେନି?
ନାଁ।
ଆଚ୍ଛା।
କୋଉ ଟିମ୍ କଣ ଦେଶ ଦେଶ ଭିତରେ ତ ମାନେ ଟିମ୍ ଗୋଡା଼ ଗୋଡ଼ି ଲଢା଼ ଲଢି଼ କଣ ସେଥିରୁ ଦେଖିବ ଯେ ସେଥିପାଇଁ ଦେଖେନି ମୁଁ। ନିଜ ଦେଶ ଭିତରେ ଟକରା ଟକରି କଣ କହୁଛ?
କୋଉ ଟିମ୍ ଭଲ ଲାଗେ?
ସେଗୁଡ଼ାକ ସେଥିପାଇଁ ମୁଁ ପସନ୍ଦ କରେନି କୋଉ ଟିମ୍ ସେଥିପାଇଁ ପସନ୍ଦ କରେନି। ନିଜ ଦେଶ ଭିତରେ ଟିମ ଗଢ଼ା ଗୋଢ଼ି ହେଇକରି ବାଡି଼ଆ ପିଟା ନା ନା ଦେଖେନି ମୁଁ।
ହଉ ଏମିତିରେ ଇଣ୍ଡିଆ ଟିମ୍ ତମକୁ ଭଲ ଲାଗେ।
ହଁ ଇଣ୍ଡିଆ ଟିମ୍ ଟା ଭଲ କିନ୍ତୁ ଆଇ ପିଏଲ ଦେଖେନି।
ଆଉ ତମ ଫେବ୍ରାଇଟ୍ ପ୍ଲେୟର୍ କିଏ?
ଫେବ୍‌ରେଟ୍ ପ୍ଲେୟର୍ ବିରାଟ୍ କୋ--ଲି।
ଆଚ୍ଛା।
ତୁମର
ଆମର ଏମ୍ ସ୍ ଧୋନି।
ଆଉ
ଲି
ଆଜି ତା'ହେଲେ ରଜ ପର୍ବ ମାନେ ଟିକେ ବର୍ଷା ହଉ ଆଉ ଗରମ୍ ଟିକେ ଲାଗୁ ନ--ବ।
ଆଉ ତମର ଆଜି ଖାଇବା କ'ଣ ହେଇଥ୍ଲା?
ଆମ ଖାଇବା ଆଜି ମାଛ ତର୍କାରୀ ଆଉ ବାତ।
ତମୁକୁ କଉ ମାଛ ଭଲ୍‌ ଲାଗେ କଉ ମାଛ?
ନା ନା, ମତେ ଇଏ ମାଛ ଭଲ୍‌ ଲାଗେ ରୋହି, ଭାକୁର। ଏ ବଡ଼ ବଡ଼ ପିସ୍ ମାଛ ଭଲ୍‌ ଲାଗେ, ଛୋଟ ମାଛ ଭଲ ଲାଗେନି।
ଇଲିସି
ଇଲିସି ବି ଭଲ୍ ଲାଗେ।
ଖୁରା କ'ଣ, ମୁଁ ଜାଣିନି।
ତା'ହେଲେ ଭଲ୍‌ ଲାଗେ, ମୁଁ ଖାଇ ବି ମନ୍‌ ନଥିବ।
ଓହଃ, ଏ ରୂପ୍ଚାନ୍ଦି
ହୁଁ ଚାନ୍ଦି, ପାମ୍ପ୍ଲେଟ୍ ଏସବୁ ଭଲ୍ ଲାଗେ।
ଚାଇନା କଉ
ଚାଇନା, କଉ କ'ଣ ମୁଁ ଜାଣିନି।
ଚାଇନା ବଡ଼ ବଡ଼ ମାଛ।
ହୁଁ
ଆଜି ତ ସମୟ ହେଇଯାଇଚି, ଫିର୍ ନେକ୍ସଟ୍ କଲ୍ ରେ କଥା ହବା।
ହଉ ଠିକ୍ ଅଛି।